ଜୟ ଜଗନ୍ନାଥ।
ନମସ୍କାର ଜୟ ଜଗନ୍ନାଥ।
ଆଜ୍ଞା ଖୁସିରେ ରୁହନ୍ତୁ ଜଗନ୍ନାଥ ଆପଣଙ୍କ ଚଲାପଥ ଫୁଲ କୁସୁମିତ କରନ୍ତୁ ଆପଣଙ୍କୁ ସବୁବେଳେ ଘଣ୍ଟ ଘୋଡେଇକି ରଖନ୍ତୁ। ଆପଣଙ୍କ ଉପରେ ଦୁଃଖର ଛାୟା ନ ପଡୁ ସବୁବେଳେ ସୁଖରେ ରୁହନ୍ତୁ।
ଆପଣଙ୍କୁ ମଧ୍ୟ ସବୁ କି ଛି ମିଳୁ।
ଆଜ୍ଞା ଆପଣଙ୍କର ବି ସବୁ ଇଚ୍ଛା ପୂର୍ଣ୍ଣ ହଉ।
ଆଚ୍ଛା ଆଉ ଆପଣଙ୍କର ମୁଁ ଦେଖୁଥିଲି ଯେ ଆପଣ କ ପୁଅ ମାନେ ବହୁତ ପ୍ରକାର ଖାଇବା ଶିଖିଛି। ସେ ସବୁ କେମିତି ଶିଖିଲା ସେ ତ ଏଡିକି ବକେନାଗୁର ଛୁଆ? ତରେ ଏତେ ଅଭିଜ୍ଞତା ଆସିଲା କୋଉଠୁ ଟିକେ କହିପାରିବେ।
କଣ କହିବି ମୁଁ ତ ନିଜେ ଆଶ୍ଚର୍ଯ୍ୟ? ସିଏ କଣ କହିଲେ ତାଙ୍କ ପରିବାରରେ ତାଙ୍କ ବାପା ଯିଏ ସିଏ ମାନେ ଭଲ ରୋଷେଇ କରନ୍ତି ଆଉ ତାଙ୍କ ଜେଜେମା ଜେଜୋଉ କୁହନ୍ତି ସାନ୍ଦ ମା ସିଏ ବି ଭଲ ରୋଷେଇ କରନ୍ତି। ଆଉ ମୁଁ ଭାବୁଛି ମାନେ ସିଏ ବୋଧେ ସେଇଟା ଆଣିଛି କି କଣ ତାଙ୍କ ଗୁଣ ତାପରେ ଏବେ ଯୋଉ ବିଜ୍ଞାନ ଯୁଗରେ ଟିକେ ଆଗେଇଲେଣି ମାନେ ଏବେ ଦେଖିକି ସବୁ। ମାନେ ସବୁ ଭଲ ଭଲ ଦେଖିକି ରୋଷେଇ ଗୁଡାକ ସିଏ କରିଦଉଛି ଆଉ କିନ୍ତୁ ସମସ୍ ତେ ଦେଖିକି କରିପାରିବେନି ମୁଁ ଦେଖିଲେ ବି ମୋର ସାହସ ହୁଏନି ଏଇ ଯୋଉ ପିଠାପଣା ଖାସ କରି କରିବାକୁ ମୁଁ ମୋ ଜୀବନରେ କେବେ ବି ସେ ଯୋଉ ପୋଡ ପିଠା ଚିତଉ ପିଠା କି ଯୋଉ ମିଠା ଆଉ ପରେ ମାଲପୁଆ ଆଉ ପା ମାନେ ଖିରି ଖେ ଚୁଡ଼ି ଆଉ ଗୋଲାପ ଜାମୁ ଏସବୁ କେବେ କରିନି ମୁଁ ଦେଖିକି ବି ମୋର ସାହସ ହୁଏନି କାଳେ ଭଲ ହବନି। ଛେନା ତରକାରୀ କିନ୍ତୁ ସିଏ କରିଦିଏ ତାର ସାହସ ଅଛି ସିଏ
ଚା ଯାହା ହଉ ବହୁତ ଛୋଟ ବୟସରୁୁ ଆପଣ କଣ ହଉ କିମ୍ବା ଆପଣଙ୍କ ପରିବାର ର କିଛି ସଦସ୍ୟ ବହୁତୁ ମାନେ ତାକୁ ଶିକ୍ଷା ଦେଇଥିବାରୁ ବହୁତ ବହୁତୁ ଧନ୍ୟ ମନ୍ୟ କରୁଛି ଆଉ ବହୁତ ଗର୍ବ ଅନୁଭବ ହଉଛି ଧ୍ୟ ଆପଣ ଏମିତି ଗୋଟେ ସୁ ଆପଣ ଏମିତି ଗୋଟେ ସୁଯୋଗ୍ୟ ସନ୍ ସ୍ଥାନକୁ ପୃଥିବୀ ପୃଷ୍ଠକୁ ଜନ୍ମ ଗ୍ରହଣ ଦେଇଛନ୍ତି।
ଆଜ୍ଞା। ମାନେ ସିଏ ବୋଧେ ଏସବୁ ନଅ ଦଶ ବର୍ଷରୁ ଷ୍ଟାର୍ଟ କରିଦେଲାଣି। ମାନେ ଆରମ୍ଭ କରିଦେଲାଣି ରୋଷେଇ ବାସ ବହୁଉ ଛୋଟ ବେଳୁ ନଅ ବର୍ଷରୁ ସେ ମାନେ ଅଳ୍ପ ଅଳ୍ପ କରି କରି ଏବେ ପୁରା ତାକୁ ଯେତେବେଳେ ମାନେ ବାର ବର୍ଷ ହେଇଗଲା ସେତେବେଳକୁ ସେ ପୁରା କରିଦେଲାଣି ସବୁ। ଶିଖିଗଲାଣି ଖାଲି ସେତିକି ତାର ଗୁଣ ନାହିଁ ସିଏ ମାନେ ସବୁ ମାନେ ଉଷା ପୁ ପର୍ବରେ ଆମର ମାନେ ସବୁ କିଛି ସେ କରେ। କଣ କହିଲେ, ଅ ମାନେ ରଥ ଟଣାରେ, ରଥ ତିଆରି କରେ ଆଉ ସୁଦୁଷାବର୍ତ ଓଷା କି ମାଣବଷା ଆମ ଘରେ ହବ ମାନେ ସିଏ ପୁରା ରାତି ତିନିଟାରୁ ଉଠିବ। ଉଠିକି ସିଏ ତାର ସବୁ ରେ-ମାନେ ଯୋଗାଡ଼ କରିଦବ। ଯାହା କାର, ଆମର ମାନେ ଦୁବ ବରକଳି ପତ୍ରଠୁ, ଫୁଲଠୁ ଆମ୍ବ ଡାଳ ଘରେ ଚିତା ପକେଇବା ଆଉ ସା-ଠାକୁରଙ୍କୁ ସଜେଇବା ସେ ପୁରା ସବୁ କରିଦବ। ରାତି ଚାରିଟାରୁ ସିଏ ପୁରା ଉଠ ଠିକି ରୋଷେଇରା ମାନେ ଠାକୁର ପୂଜା ସେ ଆରମ୍ଭ ଆମେ ଗାଧେଇ ନଥିବୁ ସ୍ନାନ ସରି ନଥିବ ସି କିନ୍ତୁ ତାର ପୂଜା ସରିବଣି। ଆଉ ମାଟିରେ ସବୁ ଜିନିଷ ସେ ତିଆରି କରେଇପାରେ। ଆଉ କାଗଜରେ ଭଲ ମାନେ ଘର ମାନେ ସବୁ କିଛି ତାକୁ ମାନେ କେବଳ ଅ ଆଗରୁ ତ ପାଠ ବୋହୁତ୍ ଭଲ ହଉଥିଲା ମାନେ ଏବେ ତାକୁ ସବୁ ଜଣା ସବୁ ମାନେ ବୋହୁତ୍ ପୁରସ୍କାର ସେ ଆଣି ଲାଣି। ସବୁଥରେ ମାନେ ଖେଳରେ ଭାଗ ନେଇକି ବହୁତ ପୁରସ୍କାର ସେ ଆଣିଲାଣି। ଆମ ରଜ ମହୋତ୍ସବ ସୁର ବି ବୋହୁତ୍ ପୁରସ୍କାର ସେ ଆଇଲାଣି ଆପଣ କେବେ ଆମ ଘରକୁ ଆସିଲେ ଦେଖିବେ ଏବେ ତାର ବୋହୁତ୍ ପୁରସ୍କାର ଆହୁରି ଅଧିକ ହେଇଗଲାଣି। ଆପଣ ଯେତିକି ଦେଖିଥିଲେ ତାଠାରୁ ପୁରା ଅଧିକ ହେଇଗଲାଣି। ଅତ୍ୟଧିକ ପୁରସ୍କାର ସାର୍ଟିଫିକେଟ୍ ବୋହୁତ୍ କିଛି ମାନେ ଯୋଉ ପ୍ରମାଣ ପତ୍ର ବୋହୁତ୍ କିଛି। ଆଉ ମୁଁ ତା ସାମ୍ନାରେ କିଛି କୁହେନି ଆଗରେ କିନ୍ତୁ ମତେ ବେଳେ ବେଳେ ବହୁତ ମାନେ ନିଜକୁ ଗର୍ବ ଲାଗେ କି ଯାହା ହଉ ମତେ ଭଗବାନ ଏମିତି ଗୁଟା ପୁଅ ଦେଇଛନ୍ତି ଆଉ ଯୋଉ କାମ ମୁଁ ସବୁ କରିପାରୁନି ସିଏ କିନ୍ତୁ ସବୁ କରିଦଉଛି ସବୁ କାମରେ ସେ ହାତ ଦେଇଦବ।
ଯାହା ହଉ ବୋ ଶୁଣି ଖୁସି ଲାଗିଲା, ଆପଣଙ୍କ କଥା ଆଉ ଆପଣଙ୍କ ପୁଅ ମୁଁ ବି ଦେଖିଲି ତାକୁ ମିଶିକି ତା ସହିତ ବୋହୁତ୍ ଭଲ ସେ ତା ବ୍ୟବହାର ବି ବହୁତ୍ ଭଲ। ମତେ ବୋହୁତ୍ କିଛି ଦେଖେଇଥିଲା। ମତେ ବି ସେ ବୋହୁତ୍ କିଛି ଦେଖେଇଥିଲା ଯୋଉ ଆମେ ମନ୍ଦିର ଯାଇଥିଲୁ ସେ ମନ୍ଦିର ତାପରେ ବହୁତ ଧୀର ଶାନ୍ତ ନମ୍ର ତାର ଥିଲା। କଥା ଥିଲା, ସେ ଆ ଆଗ୍ ମାନେ ଏବେକାର ପିଲା ଭଳି ମାନେ ଦୁଷ୍ଟ ନୁହେଁ, କି ମାନେ ଜିଦ୍ ଖୋର ବି ନୁହଁ। ସେ ବୋହୁତ୍ ସରଳ ନିରୀହ ପିଲାଟିଏ, ବହୁତ୍ ସାରା
ଆଉ କୁହନ୍ତୁ। ଆଉ ଗୋଟେ କଥା ଶୁଣନ୍ତୁ ଆପ୍ ଆପଣ ସେତିକି ଭଲ ବୋଲି, ମାନେ ଆପଣଙ୍କୁ ସବୁ ଭଲ ଲାଗୁଚି। ଆପଣଙ୍କ ଦୃଷ୍ଟି ନଜର୍ ସେତିକି ଭଲ, ଆପଣଙ୍କ ହୃଦୟ ଟା ଭଲ ବୋଲି, ଆପଣଙ୍କୁ ମୋ ପୁଅ ଭଲ ଲାଗିଲେ। କିନ୍ତୁ ମୋ ପୁଅ ଶା- ଶାନ୍ତ ସ୍ୱଭାବର ନୁହେଁ। ହେଲା ପୁଅ ଶାନ୍ତ ସ୍ୱାଭାବର ନୁହେଁ। ଆପ
ତା ଧାରା ଏଥିପାଇଁ ଯେ ବର୍ତ୍ତମାନ ଆମେ ଯେତେବେଳେ ଏଗାର ବର୍ଷ ଏଇଥିରୁ ବୋହୁତ୍ ଦୁଷ୍ଟ ହଉଥିଲୁ ବାପାମା କଥା ହିଁ ମାନୁ ନଥିଲୁ, ଘରେ ହିଁ ରହୁନଥିଲୁ, ବୁଲିକିଣି
ଇସ୍।
ଏ ଯୁଆଡେ ନାଇଁ ସିଆଡେ ଖେଳ କରିକି ମାର୍ ପିଟି ହେଇକି ଝଗଡା କରି ଆସି ଶି ଘରେ ମାଡ ଖାଉଥିଲୁ। ବର୍ତ୍ତମାନ ସିଏ ଟିକେ ଦୁଷ୍ଟ। ହେଲେ ହେଲା ଦୁଷ୍ଟ।
ଘରେ ରହିକି ମାନେ ଭାଇ ଭଉଣୀଙ୍କ ଚିଡଉଚି ଲାଗୁଚି କିନ୍ତୁ ଘର ଛାଡିକି ସେ କୋଉଠିକି ଯାଏନି ଘର ଭିତରେ ପା ପାତକ୍ ତ ଟାଇମ୍ ହୁଏନି ସକ୍ ସଖାଳୁ ପାଠ ତାପରେ ବିଦ୍ୟାଳୟ ତାପରେ ପୁଣି ପାଠ ଯେତିକି ଟାଇମ୍ ରୁହେ ଯୋଉ ଶନିବାର ରବିବାର ଏଇ ଭାଇ ଭଉଣୀଙ୍କ ସହିତ ତ ବହୁତ୍ ଲାଗେ। ଆଉ ଚିଡାଏ ଆଉ ନହେଲେ ସେ କୁଆଡେ ଯାଏନି। ହୁଁ କୁଆଡେ ଯାଏନି ସେ।
ଆଜ୍ଞା।
ଆଉଁ ସେ
ତାହେଲେ ଏମତି ବହୁତୁ ଏମତି ବି ବହୁତ୍ ତୁ ମୁଁ ବି ଠାକୁରଙ୍କୁ ଡାକୁଚି ମୋର ଏମତି ଗୋଟେ ବହୁତ୍ ଭଲ ଆଉ ଏମ୍ ତି ସ୍ଵଭାବର ପୁଅଟିଏ ଜନ୍ମ ହଉ। ପୁଅ ହଉ କି ଝିଅ ହଉ ଉଭୟ ତ ସମାନ। କିନ୍ତୁ ଏତେ ଏତେ ସାରା ଏମତି ପିଲାଟେ ଜନ୍ମ ହେଲେ ଗୋଟେ ମାଆ ର ବହୁତ୍ ଦୁଃଖ କଷ୍ଟ ଦୂର ହେଇଯାଇଥାଏ।
ମାନେ କଣ କହିଲେ ମୋ ଦେହ ଯଦି ଅସୁସ୍ଥ ଥାଏ ବି ମୋର ଚିନ୍ ତା ନଥାଏ ସିଏ ପୁରା ଘର ସମାଳି ଦବ ମାନେ ଠାକୁର ପୂଜା କରି ମାନେ ତା ପାଇଁ ଖାଦ୍ୟ ବ୍ୟବସ୍ ତା କରି ହୁଁ ସବୁ ସମାଳିଦବ ସିଏ ମାନେ ମୋର ଚିନ୍ତା ନାହିଁ ମୋ ଦେହ ଯଦି ଖରାପ ଥାଏ ଘରେ କେମିତି ଠାକୁର ପୂଜା ହବ ସିଏ କଁ ଖାଇବ ନାହିଁ ସେ ତା ପାଇଁ ସେ ଖାଦ୍ୟ ପ୍ରସ୍ତୁତ କରିଦିଏ। ଠାକୁର ମଧ୍ୟ ପୂଜା କରିଦିଏ। ଆଉ କିଛି ଅସୁବିଧା ନାହିଁ।
ଠାକୁର ବି ଭଲ ଭଲ ଖାଦ୍ୟ ପ୍ର
ହଁ ହଁ ଠାକୁରଙ୍କର ପୁରା ପ୍ରିୟ ଖାଦ୍ୟ ଯାହା ସବୁ ତାଙ୍କର ଠାକୁରଙ୍କର ଯୋଉ କ୍ଷିରି କାନିକା ଖେଚୁଡି ପୋଡ ପିଠା ସବୁ ସେ ଠାକୁରଙ୍କ ପାଖରେ ପୂଜା କରେ ମାନେ ନିଜେ ତିଆରି କରିକି। କିଏଇ ସେ ଭୋଗ ଲଗାଏ ଠାକୁରଙ୍କୁ
ଆଜ୍ଞା ଆଉ ଯା ହଉ। ପୁଅ ବହୁତ୍ ଭଲ ଏଁ ପୁତ୍ ପୁଅର
ମୁଁ ବି ଭ ଭଗବାନଙ୍କୁ ଡାକୁଛି ଆପଣଙ୍କୁ ମାନେ ମୋ ପୁଅ ଠାରୁ ଆହୁରି ଭଲ ଗୁଣର ମାନେ ଗୋଟେ ଭଗବାନ ହ ପୁଅ ଦିଅନ୍ତୁ ଆପଣଙ୍କ କହିଲା ଭଳି ତ ପୁଅ ଝିଅ ସମାନ ଗୋଟେ ସନ୍ତାନ ଆପଣଙ୍କର ପ୍ରା ତ ହଉ ବହୁତ ମାନେ ସେ ଗୁଣର ଲା ମୁଁ ଭଗବାନଙ୍କୁ ଡାକୁଛି।
ଆପଣ ପାଖରୁ ଆଜି ବହୁତ କିଛି ଶିଖିବାକୁ ମିଳିଲା ଆପଣଙ୍କ ପୁଅ ପାଖରୁ ତ ଅନେକ କିଛି ଶିଖଷିବାକୁ ମିଳିଲା ଯୋଉ ବୟସରେ ଯୋଉ ପରିଣତ ବୟସରେ ଆମେ ଏ ଧୂଳି ଧୂସ ରହିଇ ଖେଳୁଥିଲୁ କିମ୍ବା ବହୁତ ମାନେ କୁହନ୍ତି ଝଗଡା ଝାଟି କରୁଥିଲୁ ସାଙ୍ଗ ମାନଙ୍କ ସହିତ ସେ ବର୍ତ୍ତମାନ ତାର କେତେ ସୁନ୍ଦର ଚିନ୍ତାଧାରା। ହ ଶୁଣିକି ମତେ ବହୁତ ଖୁସି ଲାଗୁଛି ଆଉ ଗର୍ବ ଅନୁଭବ କରୁଛି ଏଭଳି ସୁ ସୁଯୋଗ ସୁଯୋଗ୍ୟ ସନ୍ତାନଙ୍କର ମୁଁ ମାଇଁ।
ଯାହ ଏତିକି ମାନେ ଆ ଆପଣ କହୁଛନ୍ତି ଯା ହଉ ମୋ ପୁଅ ପୁଅକୁ ଏତେ ଭଲ ପାଇବା ଦଉଚନି ଏତେ ଭଲ କହୁଚନ୍ତି ମତେ ଶୁଣିକି ବହୁତ୍ ଖୁସି ଲାଗୁଚି ବହୁତ୍ ମାନେ ହୃଦୟରୁ ମୁଁ ପୁରା ଖୁସି ଅଛି ଆପଣଙ୍କୁ ହୃଦୟରୁ ଧନ୍ୟବାଦ କହୁଚି।
ଆଚ୍ଛା ଆଚ୍ଛା ଯାହା ହଉ ଏମିତି ଏ ଏମତି ଲୋକ ଏମତି ଆପଣ ବି ବହୁତ ଭଲ କାରଣ ଆପଣ ବହୁତ ଭଲ ଥିବାରୁ ଆପଣଙ୍କ ପୁ ପତ୍ର ଟିକେ ଭଲ ହେଇଛନ୍ତି। ଆପଣ ଯଦି କ୍ରୁର ସଵଭାବର ହେଇଥାନ୍ତ ତ ଆଜି ବି ସି ସେମିତି ଗୋଟେ ଏ ଦୁଷ୍ଟ କି ଏମିତି ହେଇଥାନ୍ତେ ଏଇୟଆ ହଉଛି କଥା ଆଉ ଆପଣ ସେତିକି ଭଲ ବୋଲି ଆପଣ ଗୋଟେ ଭଲ- ସ୍ଵାମୀ ଏବଂ ପୁତ୍ର ଆଉ ଝିଅ ତ ଛୋଟ ଝିଅଟି- ବର୍ତ୍ତମାନ ସେ ଦୁଇ ବର୍ଷ ତାକୁ ସେତେଟ ବୟସ ହେଇନି ଆଉ। ଭଗବାନ ତର ସେଇ ଭଲରେ ରହୁ।
ଝିଅ ମାନେ ଝିଅ ବି ମୋର ଅ ମାନେ ଏବେ- ଡେଲି ମୋ ଝିଅ ତ ଯେତିକି ସମ୍ଭବ ସିଏ ମୁଁ ମତେ ମୋଡି ଦିଏ ଖସି- ଦିଦି ଦିଏ ମୋ ଝିଅ ଆଉ ଗୋଡ ପୋଛେ ଗୋଡ ପୋଛିକି ଖଟ ଉପୁରରକୁ ଯିବି। ପା ପୋଛା ଅସନା ହେଇଥିବ ସାଇଜ- କରିଦବ। ଯଦି ଡବା ଫବା ଯା ଆଣିଥିବ ପୁରା ସେଇଠି ସାଇଜ କରିକି ରଖିବ। ଆଉ ଯାହା ଟିକେ- ଟିକେ ଖାଉ ସମସ୍ତଙ୍କୁ ଖାଇବାକୁ ଦବ ଜବରଦସ୍ତ। ମାନେ ଟିକେ ଟିକେ ସମସ୍ତଙ୍କୁ ବାଣ୍ଟିକି ତାପରେ ଖାଇବ। ମୋ ଝିଅ ବି ଏତେ ଛୋଟ ବେଳୁ ଏତିକି ଗୁଣ ଆଣିଛି ମତେ ବି ବହୁତ ଭଲ ଲାଗେ। ଆଉ ଯୋଉ କଥା ତ ସେ। କହିବ ମାନେ ଆପଣ ଯଦି ମାନେ କାନରେ ନିଜେ ନ ଶୁଣିବେ ବିଶ୍ଵାସ କରିବେନି।
ଆଜ୍ଞା ଆଜ୍ଞା ମୁଁ ମୁଁ ବି ନିଜେ ନିଜେ ମାନେ। ଏଇ ଅନୁତାପ୍ତ କରିଛି କାରଣ ମୁଁ ତା ପାଇଁହିତ ସମୟ ବହୁତ ଅତିବାହିତ। କରିଛି। ଆଉ ମତେ ବହୁତ ସେ ଭଲ ଲାଗେ।
ହୁଁ ହଁ।
ଆମ ଘରକୁ ଆସିଥିଲା। ହେଇ ବର୍ତ୍ତମାନ ମୁଁ- ତାର କିଛି ସ୍ଵର ଶୁଣିବାକୁ ପାଉଛି।
ହଁ ଏଇଠି ମୋ ପାଖରେ ଅଛି ତ ହଁ କହୁଛି।
ଆଜ୍ଞା। ଆଚ୍ଛା ଠିକ ଅଛି ଆଉ ବର୍ତ୍ତମାନ ଆପଣଙ୍କର- ଅ ମାନେ ଖାଇବା ପିଇବା ଶେଷ ହେଇ ସାରିଲାଣି ଆପଣ ବେଶୀ ରାତି ପର୍ଯ୍ୟନ୍ତ ଅନିଦ୍ରା ନହଇ ଆପଣ ଟିକେ- ସୟନ ଆଉ ଏବଂ ବିଶ୍ରାମ ନେଲେ ମୁଁ ବହୁତ ଉପକୃତ-
ଆଜ୍ଞା ଆପଣ ବି ଆପଣ ବି ବହୁତ ଦିନ ମାନ- ଅ ମାନେ ପରିଶ୍ରମ କରୁଥିବେ ରୋଷେଇ ବାସ ତା ଦେହରେ ଅଲଗା ଆପଣଙ୍କର କାମ ଅଛି।
ଆଜ୍ଞା ଠିକ ଅଛି ଆଉ ଆପଣଙ୍କ ସହିତ ମୁଁ କାଲି କଥା- ହେଇ ଯିବି ଆପଣ ଏବେ। ଏଇ କଲଟିକୁ ସମୟ।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ଧନ୍ୟବାଦ।
ଆଜ୍ଞା।
ଆଜ୍ଞା।
କଲ୍ ଟି କାଟନ୍ତୁ।